ହାଲୋ ହଁ ଶୁଣା ଯାଉଚି?
ହଁ ଶୁଣା ଯାଉଛୁ କଣ କରୁଚନ୍ତି?
ଏଇ ଏବେ ଛୁଆକୁ ଶୁଆଇଲି ପା ଆପଣ?
ହଁ ମୁଁ ବସିଛି ସନ୍ଧ୍ୟା ବେଳୁ ସନ୍ଧ୍ୟା ଦେଇକି ବସିଛି ଆଉ।
ଆଛା ଆଛା।
ଆପଣ କୋଉଡା
ଆମର ଏଇଠି ଶାଶୁୁ ଘର ହଉଛି ଫୁଲବାଣୀ କନ୍ଧମାଳରେ। ଆପଣଙ୍କର? ଆମର ବାପଘର ହଉଛି ଗଞ୍ଜାମରେ, ଆମ ଗାଁ ହଉଚି ବନ୍ଦାଗି
ଏବେ ରହୁଛନ୍ତି କୋଉଠେ?
ଏବେ ଆସିଛୁ ଶାଶୁଘରକୁ ମୁଁ ରହୁଛି ଭଞ୍ଜନଗରରେ। ଗଞ୍ଜାମରେ ହିଁ।
ହଁ ସ୍ଵାମୀ ହେରିକା।
ହଁ ସ୍ଵାମୀ ସେଇଠି ଚାକିରି କରୁଛନ୍ତି ତ। ଆମେ ମିଶିକି ରହୁଛୁ। ଏବେ ବୁଲିବା ପାଇଁ ଟିକେ ଆସିଚି। ପାଞ୍ଚ ଛଅ ଦିନ ହେଲା ଆଉ।
ଓହୋ ଆଉ କଣ ପୁଅ ନା ଝିଅ?
ପୁଅ ହେଇଚି। ଏବେ ଚାର୍ ନାଇଁ ଚାରି ମାସ୍ ଚାଲିଚି ଏବେ।
ଓ ଏବେ ହେଇଚି।
ହଁଅଁ।
ଅହୋ। ଆଉ କଣ କରୁଛନ୍ତି ଆପଣ?
ଆମ ଏମିତି ବସିଥିଲି। ଆଉ ଅଛି ମୁଁ ଏଲ୍ ଆଇ ସି ରେ ଗୋଟେ ଏଜେଣ୍ଟ ଅଛି।
ଅଁହଁ।
ଉଁ ଏବେ ହିଁ ଏ ରହିଛି ସେଠିଇ ତ। ଆପଣ?
ମୁଁ ଗୃହିଣୀ ଘରେ ସିଲେଇ ହେରିକା ଘରେ କରେ। ଘର ଭିତରେ ମୁଁ ରୁହେ ଆଉ।
ଆଚ୍ଛା ଆଚ୍ଛା କୋଉଠି ଆପଣଙ୍କ ଗାଁ?
ଭୁବନେଶ୍ୱର।
ଆଚ୍ଛା।
ଆଉ କଣ୍ ଖାଇଥିଲେ କଣ?
ଉଁ କଣ ଖରାବେଳେ ତ ଖାଇଥିଲି ଆଜି ଆମର ହେଇଥିଲା ଚିଙ୍ଗୁଡ଼ି। ମାଛ ସବୁ ହେଇଥିଲା ଭାତ। ଆଉ ସେ ନାଇଁ ଶାଶୁ ବନେଇଥିଲେ।
ଅହ।
ଛୁଆ ଅଛି ତ ତାକୁ ଧରିଆକୁ ପଡୁଚି। ମୁଁ ସବୁ ବୋଉକୁ ରେଡ଼ି କରିକି ଦେଇ ଦେଇଥିଲି ସିଏ ବନେଇଥିଲେ ଆଉ। ମାନେ ତା କଟାକଟି କରିକି ସବୁ ପରିବା, ପିଆଜ, ଟମାଟ, ମସଲା ବାଟିକି। ସବୁ ଦେଇଦେଲି ସେ ରୋଷେଇ କରିଥିଲେ ଆଉ।
ଆଚ୍ଛା।
ହୁଁ।
ଆପଣ କଣ ବନାନ୍ତି କଣ?
ମତେ ତ ସେମିତି କିଛି ରୋଷେଇ ଆସୁନଥିଲା। ଏବେ ଶାଶୁଘର ଆସିଲା ପରେ ଧୀରେ ଧୀରେ ସବୁ ଶିକ କିଚି।
ଶାଶୁ ଘରେ ଆସିଲା ପରେ ତ ସବୁ ଶିକନ୍ତି ସମସ୍ତେ ହୁଁ ହୁଁ ବାପ ଘରେ କେହି କରିନାହାନ୍ତି।
ସେଇ ଆଉ ମୋତେ କିଛି ବି ଆସୁନଥିଲା। ତାପରେ ଏଇଠି ବି ଆସିଲା ପରେ ମୁଁ ଏଇଠୁ ସାନ ଯା ମୋର ବଡ଼ ଯା ଦିଜଣ ଅଛନ୍ତି।
ହଁ।
ଏଇଠି ରହିଲି ଦି ବର୍ଷ ସେମାନେ ହିଁ କଲେ।
ଆଚ୍ଛା।
ଆଉ ଏବେ ବାହାରକୁ ଗଲା ପରେ ମୁଁ ଟିକିଏ ଟିକିଏ କରୁଚି। ଦି ବର ସଇଲା ବାହାରକୁ ଗଲି। ତ ଆମ୍ ଦି ଜଣଙ୍କ ପାଇଁ ଟିକେ ଟିକେ କରି କରିକି ଯାହା ଶିଖିଲି ଆଉ।
ଆଉ ପିଠାପଣା କଣ ଜାଣିଛନ୍ତି?
ଉଁ ପିଠାପଣା ସେମିତି ଖାଲି ଚକୁଳି ଆଉ ଇଟିଲି ଆସୁଚି। ଆଉ କିଛି କରିପାରୁନି।
ଆଉ ଆପଣଙ୍କ ଆଡେ ମନ୍ଦିରରେ କଣ ଅଛି।
ଆମର ଏଇଠି ଶାଶୁଘରେ ଅ ଛି ଏଇଠି ଜଗନ୍ନାଥ ମନ୍ଦିର ଅଛି ସାଇ ମନ୍ଦିର ଅଛି ରାଧାକୃଷ୍ଣ ମନ୍ଦିର ଅଛି। ଆଉ ଆମର ଏଇଠି ପ୍ରସିଦ୍ଧ ହୋଉଛି ନାରାୟଣୀ ଯାତ୍ରା ହୋଉଛି ଦି ବର୍ଷରେ ଥରେ। ଏ ହଁ ଏଇଠି ହେଇଥିଲା ଏ ବର୍ଷ। ଆଉଥରେ ପୁଣି ଆର ବର୍ଷ ଛାଡ଼ିକି ତା ପର ବର୍ଷ ହବ। ପୁରା ମା ସେଇଠି ଆମର କିଛି ସେମତି ହୁଏନି। ଆଉ ଆମେ ଯୋଉଠି ରହୁଚି ଭଞ୍ଜନଗରରେ ସେଇଠି ହୁଏ। ସେଇଠି ବି ସେଇ ଠାକୁରାଣୀ ଯାତ୍ରା ହୁଏ। ସେଇଠି ବି ଦି ବର୍ଷରେ ଥରେ
ଆଚ୍ଛା।
ଏମତି ଏଇଠି ବୋହୁତ ପ୍ରସିଦ୍ଧ ଆଉ। ଯାତ୍ରାଟା।
ଆଉ ରଜକୁ କୁଆଡ଼େ ବ ବୁଲାବୁଲି କରଥିଲେ ନା କଣ?
ନାଇଁ ରଜରେ ଆଉ ଯାଇନି ଛୋଟ ଛୁଆକୁ ଧରିକି ତ ଆଉ କୁଆଡ଼େ ବେଶୀ ବୁଲାବୁଲି କରିପାରୁନି। ଏବେ ଏମିତି ଆସିଥିଲି ବୁଲିବାକୁ ଶାଶୁ ହିଁ ଯାଇକି ନେଇକି ଆସିଲେ। ଆସଚ ଆଉ ଦିଚାରି ଦିନି ରହିକି ପୁଣି ଭଞ୍ଜନଗର ପଳେଇବ ଆଉ।
କଣ ଚାକିରି କଣ କରିଚନ୍ତି?
ବ୍ୟାଙ୍କରେ।
ବ୍ୟାଙ୍କରେ ଅଛନ୍ତି।
ହଁ।
ହ ହୋଉ ଆଉ ଆଉ କଣ ବାପଘରେ କିଏ କିଏ ଅଛନ୍ତି।
ବାପଘରେ ଆମେ ବାବା, ମାମା, ଆମ ଆମେ ତିନି ଭୋଉଣୀ ମୁଁ ବଡ। ଆଉ ଦି ଜଣ ଭୋଉଣୀ ଅଛନ୍ତି ଆଉ ପଢାପଢି କରୁଚନ୍ତି।
ଶାଶୁଘରେ ବି ଶାଶୁ, ଶଶୁର, ଆଉ ଇଏ ତିନି ଭାଇ। ଆ ଅଛନ୍ତି ତିନି ଭାଇ ଦି ଦି ଯା ପୁତୁରା ଅଛ ନ୍ତି ମୁଁ ସାନ ଆଉ।
ସମସ୍ତେ ମିଶିକି ରହୁଛନ୍ତି?
ହଁ ମିଶିକି ସବୁ ରହୁଚୁ। ଗୋଟେ ଘରେ ହିଁ ଏବେ ତ ଏଇଠି ଅଛନ୍ତି ଖାଲି ବଡ଼ ଯା ଦେଢ଼ଶୁର ଅଛନ୍ତି। ଆଉ ମଝିଆ ଯାଆ ଦେଡ଼ଶୁର ଯିଏ ତାଙ୍କର ବି ଚାକିରି ହେଇଗଲା ଦି ଜଣ ଯାଆର ବି ଖୋର୍ଦ୍ଧାରେ।
ତ ସିଏ ଏବେ ପାଞ୍ଚ ମାସ୍ ହେଲା ସିଆଡ଼େ ପଳେଇଲେ ଆଉ ଆମେ ରହୁଚୁ ଭଞ୍ଜନଗରରେ ଆଉ ଏମତି ବୁଲାବୁଲି କରିବାକୁ ଆସିଥାଉଚୁ।
ଦୀପାବଳି ମାଣବସା ଏ
ହଁ ପୂ-ପୂଜ ହଁ ପୂଜା ଟାଇମରେ ହିଁ ଆସୁଚି। ଆଉ ସମସ୍ତେ ଏଠି ମିଶିକି ହିଁ ରହୁଚୁ।
ହଁ ହଁ। ଆଉ କଣ ବନା ଆମର ନୟାଗଡ଼ ଜିଲ୍ଲା ଗାଁ।
ହଁ ହଁ ହଁ।
ନୟାଗଡ ଜିଲ୍ଲାରେ ବାପଘର ଶାଶୁଘର ଦିଟା ଯାକ ଗୋଟେ ଜିଲ୍ଲାରେ। ଅଲଗା ଅଲଗା ଗାଁ ଆଉ। ଆଉ ମୁଁ ରହୁଚି ଭୁବନେଶ୍ୱରରେ ବାପ ଘରେ ବାପା ନାହାନ୍ତି ବୋଉ ଆଉ ମୋ ଗୋଟେ ଭାଇ ଛୋଟ ଭାଇଟେ ଆଉ ଭୋଉଣୀଟେ ଅଛନ୍ତି। ତିନି ଜଣ ରହୁଛନ୍ତି ଆଉ ଶାଶୁ ଘରେ ଶାଶ୍ ଶାଶୁ, ଶଶୁର, ଯା, ଦେଢଶୁର ମୁଁ ସାନ ଆଉ। ଯାଆ ଦେଢଶୁର କଟକରେ ରହୁଛନ୍ତି ଆ ଆମେ ଏଇଠି ରହୁଚୁ। ଶାଶୁ ଶଶୁର ଗାଁରେ ଅଛନ୍ତି ଆମ ବୁଲାବୁଲି କରିବାକୁ ଯାଉଛୁ ଏଇ ମଝିରେ ଯେମ ରେ ଆପଣ ଯେମିତି ଆସ୍ ଚନ୍ତି ଆମେ ହେମିତି ଯାଉଚୁ ଆଉ। ଶାଶୁ ବି ଆସନ୍ତି ଆମ ପାଖକୁ ଶାଶୁ ଆସିକି ରହିକି ଯାଉଛନ୍ତି ଶାଶୁ ଶଶୁର।
ଓହୋ ହୋ ହୋ। ନାଇଁ ଆମ ପାଖରେ ତ ରହିବାକୁ ନାଇଁ ଏଇଠି ପୂଜା ପୂଜି ସବୁ କରୁଛନ୍ତି ମାନେ ପୁରୋହିତ କାମ କରୁଛନ୍ତି ଶ୍ୱଶୁର।
ଆମ ବ୍ରାହ୍ମଣ ହର।
ହଁ ବ୍ରାହ୍ମଣ ସେଥିପାଇଁ ସେ ଆଉ କୁଆଡ଼େ ଯାଇପାରୁନାହାନ୍ତି ଆମେ ହିଁ ଆସିକି ବୁଲାବୁଲି କରିକି ଯାଉଛୁ ଆଉ।
ଯିଏ ଯାଇକି ଆସେ ଟା ବୋହୂ ଆସୁ କି ଶ୍ୱଶୁର ଯାଆନ୍ତୁ। ଏ ଏକା କଥା ଆଉ ରହିକି ପାଖରେ ବୁଲିକି ଗଲେ ଗଲା ଆଉ।
ହଁ ଏବେ ଛୋଟ ଛୁଆ ଟେ ହେଇଛି ତ ବୋଲି ଦେ
ହଁ ଛୋଟ ଛୁଆଟେ ହଁ। ଛୋଟ ଛୁଆଟା ସମସ୍ତଙ୍କର ମନ ଘାଣ୍ଟି ହବ ଛୋଟ ପିଲାଟାକୁ ନ ଦେଖିଲେ। ଆଉ କଣ ଭଲ ବନାନ୍ତି କଣ ଆପଣ?
ଭଲ ସେମିତି ଆମିଷ ଟିକି ହିଁ ବନେଇପାରେ ଏବେ।
ଆମିଷ କଣ ମାଛ ମାଂସ?
ଚିକେନ୍ ମାଂସ ହେବନି ହଁ ମାଂସ। ବନେଇପାରେ ଯାହା ଶିଖିଛି ତ ସେଇଟା ହିଁ ଟିକେ ଭଲରେ କରିପାରେ।
ହଁ।
ଆଉ ଆପଣ?
ହଁ ମୁଁ ସବୁ କରେ ଆମିଷ ଉପରେ କରେ ପିଠା ପଣା ବି ସେ ଚକୁଳି ଇଟିଲି। ମଣ୍ଡା ପିଠା ହେରିକି ଆମ ଶାଶୁହେରୀକା କଲେ ମିଶିକି କରୁ ମୁଁ ଏକୁଟିଆ କେତେଳେ କରିନି ଏଠି। ଭୋନଶ୍ୱରରେ ଚକୁଳି ଇଟିଲି ହିଁ କରିଛି ଆବାକି ସବୁ ଜାଣିଛି। ସେ ଅଳ୍ପ ଯାହା ଜାଣିଛି ଗଲେ ମିଶିକି କରୁ ଘରେ ଆଉ ପର୍ବପର୍ବାଣିରେ। ଏକୁଟିଆ କଣ ଇଛା ହେବ ଖାଇବା ପାଇଁ। ପି
ହଁ ସେଇଆ।
ତିନି ଜଣ ଆମେ ରହୁଛୁ ତିନି ଜଣରେ ଆମ ସ୍ଵାମୀ ମୁଁ ମୋ ପୁଅ। ପୁଅ ଟା ହେଲାଣି ମୋର ନଅ ବର୍ଷର ଚତୁର୍ଥ କ୍ଲାସ ପଢୁଛି।
ଆଚ୍ଛା ଆଚ୍ଛା।
ସରସ୍ଵତୀ ଏଠି ଗୋଟେ ବିଦ୍ୟ ମନ୍ଦିର ସ୍କୁଲ ଅଛି ସେଠି ପାଖରେ ପଢୁଛି ସେ। ଆଉ ତିନି ଜଣ ଲୋକ ତ ମୁଁ କିଛି ବନାଏନି ପିଠା ପଣା କିଛି କରେନି ଯାହା ଆମିଷ ବାରରେ ଆମିଷ। ସେହି ହୁଏ ଆଉ।
ହଁ ମୁଁ ବି ସେମିତି କରେ ତାପରେ ମତେ ବି କିଛି ପିଠା ଆସେନି। ଏଇଠି ଆମର ଯାହା ଶ୍ରାଦ୍ଧ ହୁଏ ପୂଜା ପର୍ବ ଯାହା ହୁଏ। ସବୁ ମୁଁ ଆମର ଅ ଯା ମାନେ ଆଉ ଶାଶୁ ମିଶିକି ହିଁ କରନ୍ତିୁ ମୁଁ ଖାଲି ଦେଖେ। ସେମାନଙ୍କୁ ଖାଲି ଯାହା ଦରକାର ହବ ଯୋଗେଇଦିଏ। ମତେ କିଛି ଆସେନି। ହଁ।
ଆସ୍ତେ ଆସ୍ତେ ସମସ୍ତେ ଶିକନ୍ତି ଆଉ ସମସ୍ତଙ୍କ କଣ ଶିଖିକି ଆସନ୍ତି ଶାଶୁଘରେ ଆସିଲା ପରେ ହିଁ ସବୁ କରନ୍ତି।
କରନ୍ତି ସବୁ ଆଉ।
ଅ ହଉ ଆଉ।
ଆଉ ହଁ ତାକୁ ଏବେ ଶୁଆଇଲି ତ। ତା ପାଖରେ ହିଁ ରହିଛି ମୁଁ ଉଠି ପଡ଼ିଲେ ସିଏ ଉଠି ପଡୁଛି। ସେଥିପାଇଁ ତା ପାଖରେ ବସିଛି ଆଉ।
ଓହୋ। ଆଉ ଯାଇଛନ୍ତି କେତେଳେ ନାୟଗଡ଼ ଜିଲ୍ଲା ବୁଲିବା ପାଇଁ।
ହଁ ସେଇଠି ଆମର ଜଣେ ରହୁଛନ୍ତି ବି। ଜଣେ ମାନେ ଭଉଣୀ ହେବେ ଜଣେ ସେଇଠି ରହୁଛନ୍ତି ନୟାଗଡ଼ରେ।
କଣ କଣ ବୁଲିଛନ୍ତି କୋଉ ମନ୍ଦିର କଣ?
ମୁଁ ତ ସେଇଠିକି ଯାଇନି କେବେ
ହଁ।
ସେ ରହୁଛନ୍ତି କେବେ ଯାଇନି ମୁଁ
ଯିବେ କେତେ ବୁଲିକୀ ଆସ ଶୁଣିଛନ୍ତି ନାଁ ନାଇଁ ନେଟ୍ ରେ କଣ କଣ ଅଛି ବେଲି ମନ୍ଦିର କୋଉ ମନ୍ଦିର କଣ?
ନାହିଁ ମୁ ସୁଣିନି ହେଲେ ରାଜବାଟି ଅଛି ଯାହା ଶୁଣିଥିଲି।
ଆ ହୋ।
ଆଉ ବେଶୀ କିଛି ଶୁଣିନି ହେଲେ ହଁ ହଁ ସେଇଠି ସେ ନାନୀ ଆମର ରହୁଛନ୍ତିତ। ସେ ରାଜବାଟି ପାଖେରେ ବାସ୍ ଏତିକି ମୁଁ ଜାଣିଛି ଆଉ ବେଶୀ କିଛି ଜାଣିନି।
ଫତେଗଡ଼ ଯୋଉ ଏବେ ନୂଆ ରାମ ମନ୍ଦିର ହେଇଛି। ବୈଷ୍ଣବୀ ଦେବୀ ମନ୍ଦିର ହେଇଛି। ଏଇଗୁଡ଼ା କିଛି ଜାଣିନାହାନ୍ତି। ଓ ହୋଉ ଯିବେ କେତେବେଳେ ବୁଲିକି ଆସିବେ ଆଉ।
ହଁ ଟିକେ ଛୁଆ ବଡ଼ ହେଲେ ଯିବୁ ଆଉ।
ହଁ ମ ଛୋଟ ଛୁଆ ଟା ଏବେ କଣ ନେଇକି ଯାଇପାରିବେ କି ବଡ଼ ହେଲାଠୁ ଅସ ଯିବେ ଆଉ।
ହଁ ହଁ। ଏବେ ରାମ ମନ୍ଦିର ଶୁଣିଥିଲି ଫତେକଗଡ଼ ରାମ ମନ୍ଦିର। ଆଉ ବୈଷ୍ଣ ଦେବୀ ଆଉ କଣ କଣ? ସବୁ ଅଛନ୍ତି ନା।
ଅଛନ୍ତି ଉଡ଼ଙ୍ଗାସ୍ ତରଙ୍ଗୁରୁ ଲଡୁ ବାବା ଅଛନ୍ତି ଦକ୍ଷିଣକାଳି ମନ୍ଦିର ଅଛିନେଟ୍ ରେ ଜଗନ୍ନାଥ ମନ୍ଦିର କଣ୍ କେଲାଣି ଆଉମାଧବ ଅଛନ୍ତି।
ହଁ ହଁ ହଁ।
ଅଛନ୍ ପ୍ରାୟ ମନ୍ଦିର ଅଛି ଆଉ।
ଓହୋ ହଉ କେବେ ଯିବା ଟିକେ ବୁଲିକି ଆସ
ହ ହଉ ତାହେଲେ ଆସିବେ ଆଉ ରଖିଦଉଛି ଆ ପଛରେ କଥା ହବା।
ହଁ ହଉ ଠିକ ଅଛି।